ହଁ ହ୍ୟାଲୋ ଗୁଡ଼୍ ମର୍ନିଂ କଣ କରୁଛନ୍ତି
ଏଇ ସକାଳୁ ତ ବ୍ରେକ୍ଫାଷ୍ଟ ସତିଆରି ଚାଲିଛି ଆଉ
ହଁ ହଁ ସରି ଆମର ତ ରୋଷେଇ ଷ୍ଟାର୍ଟ ହେଲାଣି
ରୋଷେଇ ଷ୍ଟାର୍ଟ ହେଇଗଲାଣି
ହୁଁ
ଏ ସକାଳୁ ତ ଏ ରୁଟି ଖାଉଛନ୍ତି ତ ରୁଟି ସିଏ ଖାଉଛନ୍ତି ହେଲେ ମୁଁ ବି ମୋ ପାଇଁ କରିଦଉଛି ଏକାଥରେ ରୁଟି ଆଉ ଛୁଆଙ୍କର ସୁଜି ନହେଲେ ସିମେଇ ର ଏ ତୁଛ ବି
ରୋଷେଇ କେତେବେଳେ ଷ୍ଟାର୍ଟ କରିବେ
ରୋଷେଇ ଏବେ ଜ-ଜଷ୍ଟ କରିବି। ଖାଇବାକୁ ଦେଇ ଖରାବେଳେ ଆମେ ଲେଟରେ ଖାଉଚୁ ନା।
ହଁ ଏବେ ଯଦି ଟିଫିନ ଖାଇବେ ତାହେଲେ ଖରାବେଳଟା ତ ଲେଟେ ହବ ଆଉ। ଭୋକ ହେଲେ
କଅ କି କଲେଜରୁ ଆସିଲା ବେଳକୁ ଡେରି ହୋଉଚି ତ।
ଓହୋ ହୋ।
ଲେଟରେ ଖିଆ ଆଉ।
ହଁ ହଁ।
ହୁଁ।
ଆଉ ପିଲାମାନେ କଣ କରୁଚନ୍ତି? ହେଲୋ।
ଆଉ କଣ ଖିଆପିଆ ସରଲାଣି ।
କଣ କହିଲେ?
ଚା ପିଅନ୍ତି?
ଚାଆ?
ହଁ ଚାଆ ଆଉ କଫି।
ନାଇଁ ନାଇଁ ମୁଁ ଏ ଚାହାଁ ପିଏନି। କେତୋଳେ ମାନେ ଅଭ୍ୟାସ ନୁହଁ ଏମିତି କେତୋବେଳେ କେମତି ଇଚ୍ଛା ହେଲେ ଟିକେ ପିଏ ଘରେ ସମସ୍ତଙ୍କର ଅଭ୍ୟାସ ହେଲେ ମୋର ଅଭ୍ୟାସ ନୁହଁ ଏକା।
ନଇ କ ଏଇ ଆମର ଏଠି ଗାଁରେ ଶାଶୁଘର ଥିଲା ସମସ୍ତେ ପଅ ମମି, ପାପା ପିଅନ୍ତି ସେଠି ପିଇ ଦୋଉଥୁଲୁ। ଗ୍ରାମ କେତୋଳେ କେମିତି ପିଇଦିଏ ଏଠିକି ଆସିଲା ପରେ ପରେ ଛାଡଦେଲି। ସମସ୍ତେ ପିଇଲେ ଗୋଟେ ଇଚ୍ଛା ହୁଏ ପିଇବାକୁ।
ଇଚ୍ଛା ହୁଏ ନାଇ ଆମର ସମସ୍ତେ ପିଅନ୍ତି ହେଲେ ମ ମତେ ଭଲ ଲାଗେନି ସେଟା ଭଲ ଲାଗେନି କେତୋଳେ ଥଣ୍ଡା ଫଣ୍ଡା ହେଲେ ଟିକେ ମନ ହେଲେ ଟିକେ ପିଇଦିଏ।
ହଁ।
ହୁଁ ନହେଲେ ଅଭ୍ୟାସ ନୁହେଁ ମୋର ସେଟା।
ସେଇଆ ଆଉ କେତୋଳେ କେମତି ମନ ହେଲେ ମୁଁ ଯେତେଲେ ମୁଣ୍ଡ ଫୁଟ ଟିକେ ବିନ୍ଧା ହୁଏ ଥଣ୍ଡା ଫଣ୍ଡା ହୁଏ ତ ଟିକେ ଭଲ ଏଇନା ଲା ନାଲି ଚା ଅଦା, ଗୋଲମରିଚା, ସୁଣ୍ଠି ଫୁଣ୍ଠି ପକେଇକି ତାକୁ ଭଲସେ ଟିକେ କରିକି ସେଇ ଏବେ
ହଁ ସେଇଟା ଭଲ ଚାହା ଅଭ୍ୟାସ ହେଲେ ଭଲ ନୁହଁ।
ଚାଟା କରିକି ପିଇଦିଏ।
ହଁ କାଢ଼ା କରିକି ଏଇଟା ଅଭ୍ୟାସରେ ପଢଡ଼ିଗଲେ ଭଲ ନୁହଁ।
ନାଇଁ ଆଉ ଚା ନାଇଁ ନାଇଁ ମୋ ପା ସେୟା ଅଭ୍ୟାସ ହେଇଯାଇଥିଲା ଟିକିଏ ନ ପିଇଲା ମାନେ ଭଲ ଲାଗେନି। ଆଉ ହେଇଠୁ ଧୀରେ ଧୀରେ କରିକି ହେଠୁ ଛାଡିଦେଲି।
ହଁ ଭଲ କରିଚ।
ହଁ ଆଜି କଅଣ ସନିିବାରିଆ ରୋଷେଇ?
ଆଜି ମୁଗ ଡାଲି। ଏ ଟିକେ ଘୋଟୁଥିଲି ମୁଗ ଡାଲି ଆଉ ସେ ଯୋଉ ଭଜା। ଆଉ ଭଜା ହବ ଶାଗ ଭଜା ହବ।
ହ
ଆଉ କଣ ହବ ଦେଖିଆ ଏତିକି ତ ହେଇଚି ମାନେ ଭଜା ହେଇସାରଲାଣି ଡାଲି ଘୋଟୁଚି ଏବେ ଫୁଟେଇବି।
ଆଛା।
ଆଉ ତାପରେ ଶାଗ ଭଜା ହବ।
ଖାଇବା ଲାଗେ କଣ ହବି?
ମୋର ମୁଁ ତ ସବୁ ମୁ ଖାଏ ଏମିତି କିଛି ନୁହେଁ କି ମତେ ଏଇଟା ମୁଁ ଖାଇବିନି ମତେ ଭଲ ଲାଗେନି ମୁଁ ଖାଏ। ସବୁ ଖାଇ କିନ୍ତୁ ଏଇ ଫାଷ୍ଟ ଫୁଡ ଫାଷ୍ଟ ଫୁଡ ଜିନିଷକୁ ଛାଡ଼ିକି। ବାହାରକୁ ଗଲେ ମୁଁ ସେଗଟା କିଛି ଖାଏନି ମୋର ଘର ଖାଦ୍ୟ ଭଲ।
ଭଲ କଥା ଆଉ
ହଁ ମୋତେ ବାହାର ଖାଦ୍ୟ କିଛି ଭଲ ଲାଗେନି ମୁଁ ଯୁଆଡେ ଗଲେ ବି ବୁଲିବା ପାଇଁ ଯାତ୍ରା ଫ୍ରାତ୍ରା ମତେ ସେ ମୁଁ ସେଇଠି ଖାଏନି କିଛି ଘରେ ଆସିକି ଖାଏ।
ହ ହଁ ଭଲ ହଁ ହେଲଦି ଆଉ
ହଁ ମୋର ଘର ଖାଦ୍ୟ ଭଲ। ମତେ ଗ୍ୟାସ ରେ ବି ରୋଷେଇ କରିବାକୁ ଭଲ ଲାଗେନି ମୋର ଚୁଲିରେ ଭଲ।
ଆଚ୍ଛା
ହଁ
ନାଁ
ମୁଁ ସବୁ ରୋଷେଇ ଚୁଲିବି କେତେବେଳେ କେମିତି ଗ୍ୟାସ୍ରେ ବସ ସେ ଆେ
ଚୁଲିରେ ହଁ ଚୁଲିରେଚୁଆଲିରେ ଚୁଲି ରନ୍ଧାଉ ଯୋଉ ଶିଳ ବ ଟ ତରକାରୀ ନା ସେ ଯୋଉ ମସଲା ତାର ଗୋଟେ ଅଲଗା ମାନେ ତମେ ଯାହାବି ରାନ୍ଧ ଯେକୌଣସି ଜିନିଷ ଟା ସେ ଗୋଟେ ଅଲଗା ଟେଷ୍ଟ ଆସେ।
ଆଉ ମୁଁ ତ ବାଟି ପାରେନି ଏତେ ବାଟେନି ଶିଳରେ ଏତେ ହେଲେ ଚୁଲିରେ ରୋଷେଇ କରେ।
ହ ନାଇଁ ନାଇଁ ସେଟା ମୁଁ ଆମର ଗାଁ କୁ ହୁଁ ଆମର ଏଇଠି ସବୁ ତ ଏବେ ଗ୍ରାଇଣ୍ଡିଙ୍ଗ କରୁଛନ୍ତି କିନ୍ତୁ ସେତେବେଳେ ଆମ ଘରକୁ ଯାଏ ବେଳେ ବେଳେ ମାମା ବାଟ ଭଲ
ହୁଁ କ ନା ମୁଁ ବାଟେନି କେତେବେଳେ କେମିତି ବା- ଚାନ୍ସ ବାଟଟା ନହେଲେ ବାଟି ବାଟା ମୋର ଏତ ନୁହଁ କିନ୍ତୁ ଚୁଲି ରୋଷେଇଟା ଆମର ସବୁଦିନି।
ହଁ ହଁ ଚୁଲି ହଁ ଆମର ଏଠି ବାପ ଘରେ ବି ଆମର ଚୁଲିରେ ରୋଷଇ ଅଧିକାଂଶ ପ୍ରାୟତଃ କରିଦିଅନ୍ତି।
କେନ୍ଦୁ
ଚୁଲି ରୋଷେଇ ଟେଷ୍ଟ ଆଉ ଗ୍ୟାସ ର ରୋଷେଇ ଟେଷ୍ଟ ଟେ ଯାହା ହେଲେ ଅଲଗା ଆଉ।
ହଁ ଚୁଲିରେ ତମେ ଯାହାବି କିଛି ନା କର ତାର ଗୋଟେ ଅଲଗା ଟେଷ୍ଟ। ସେତେବେଳେ ଚୁ ଚୁଲି ରନ୍ଧା ତାଙ୍କର ସବୁ ଅଗା ଭଲ ଲାଗେ ରୋଷେଇ ଗୁରା।
ଭଲ ଲାଗେ ନା? ହୁଁ
ହାେଇସଉ
ଆପଣ କୋଉଥିରେ କରନ୍ତି ଗ୍ୟାସ ରେ?
ହ
ହ୍ୟାଲୋ ମୁଁ କହିଲି ଆପଣ କୋଉଥିରେ କରନ୍ତି ଗ୍ୟାସ ରେ?
ହଁ ଏଠି ତ ଶାଶୁ ଘରେ।
ହଁ ହଁ।
ସୁବିଧା ନାହିଁ ଗ୍ୟାସ ରେ ନହେଲେ ଇଣ୍ଡକ୍ସନ ରେ ତ ଚା ଫା ବନେଇ ଦଉ ନହେଲେ ସବୁ ତ ପ୍ରାୟ ସବୁ ଗ୍ୟାସ ରେ ହୁଏ ଏଠି। ଶାଶୁ ଘରେ।
ହଁ ହଁ। ମୋର ସେଇ ଶାଶୁଘରେ ସବୁ ଚୁଲିରେ ମୁଁ ଏଇ ବାହାରେ ଗୋଟେ ଚୁଲି କରିଦେଇଛି। ସେଇଠି। ସେ ଯୋଉ ଉପରଟା ଟିକେ କରିଦେଇଛନ୍ତି ଖରା ନ ପଡ଼ିବା ପାଇଁ।
ହଁ ନ ଆମର ଏଇଠି ଶାଶୁ ଘରେ ଟାଇଁ ମମି କହିବେ ମୁଁ ତ କରିନି ତମ ଚୁଲିରେ। ଆଗରୁ ସେ କରୁଥିଲେ ତାପରେ ଗ୍ୟାସ୍ ଆସିଇଗଲା ପରେ ଗ୍ୟାସ ବି ସେ କରୁଛନ୍ତି। ଆଉ ଗ୍ୟାସ ଚୁଲିରେକି ରୋଷେଇ କରିବ।
ହ ଅଭ୍ୟାସ ହେଇଗଲେ ଆଉ ଚୁଲିରେ କରେ। ଚୁଲିରେ କରିବା ପାଇଁ ଭଲ ଲାଗିବନି କାଇ ଗ୍ୟାସ୍ ଟା ଅଭ୍ୟାସ ହେଇଗଲେ ଆଉ ଚୁଲିରେ କରିବା ପାଇଁ ଭଲ ଲାଗିବନି।
ହଁ ହଁ ଭଲ ଲାଗିବନି
ଭଲ ଲାଗିବନି କିଏ ଚୁଲି ପାଖରେ ବସିବ କିଏ ଏଇ ଯୋଉ କଳା। ହେଲେ ବାସନ ବାାସନ କିଏ ଏତେ ମାଜିବ। ନେଇ।
ଏବେ ତ ଯୋଉଆରେ ବର୍ତ୍ତମାନ ଚାଲିଛି ନା ସବୁ ତେଲ ରେଟ୍ ବଢିଗଲା ପେଟ୍ରୋଲ ରେଟ୍ ବଢିଗଲା। ଗ୍ୟାସ ବି ମିଳିବ ଏ ପ୍ରାୟତ ସବୁ ଚୁଲିକି ପଳେଇବେ।
ସବୁ ସବୁ ହଁ ଯାହାର ଅଭ୍ୟାସ ଥିବ ଚୁଲିରେ ତାକୁ ଏତେ କିଛି ବାଧା ଲାଗିବନି।
ନାଇଁ ନାଇଁ ଲାଗିବ କହିଲେ।
ଯାହାର ଅଭ୍ୟାସ ନଥିବ। ଯାହାେଲେ ଟିକେ ବାଧା ଲାଗିବ ଆଉ ଚୁଲି ପାଖରେ ବସିକି କରିବାକୁ ଆଉ
ହଁ ତମେ ଯାଉନୁର ପୁରା ପାଞ୍ଚ ମିନ୍ତି। ହଁ। ଫାର୍ ତୁ କାମ କର
ଏ ଚିଲ୍ଲି ରୋଷେଇଟା ଭଲ ଲାଗେ ଆଉ
ଖାଇକି ସବୁଳୁ ଫୋନ ରେ ସବ ଚିଲ୍ଲି ଚୁଭ ହ୍ୟାଲୋ।
ହଁ ହ୍ୟାଲୋ।
ହଁ। ଆଉ ସବୁ ଛୁଆ ସ୍କୁଲ ଯାଇଥିବେ?
ଛୁଆ ସବୁ ସ୍କୁଲ ଯାଇଛନ୍ତି।
ହଁ ହଁ। ଆଉ ସ୍କୁଲ ଯାଇଥିବେ ଆଉ
ହଁ।
ଆମର ତ ଏବେ ଏଇ ରୋଷେଇ ଆ ଆରମ୍ଭ ହବ ପୁଅକୁ ସ୍କୁଲ ଦେଇ ଛାଡିିନୁ ଏବେ ଏ ବର୍ଷ ଆମିସନ କରିଦବୁ ଆମେ ସିଫ୍ଟ ହେଇଗଲୁ ତ ଥିଲୁ ଗାଁରେ ତ ଏେ ପଳେଇ ଆସିଲୁ ଜାଗା ଉପରୁ ମାନେ ଯୋଟେ ଚାକିର ଜବ କରୁଛନ୍ତି ତ ସେଥିଲାଗି ମୁଁ କ ତା ଗ ଟଟେ ସେଟେଲ ଆଉ ଟାଇମ୍ ଲାଗିବ ଛୁଆ ଟା ତ ରରୁ ଘରେ ଥିଲା। ସମସ୍ତଙ୍କ ଗହଳି ଭିତରେ
ହଁ
ହଠାତ୍ କିିନ ଗୋଟେ ବାହାରକୁ ଆସିଲା ନା ତ ତାକୁ ଟିକେଇ ଲାଗିବ ସେ ଟିକେ ଫ୍ରି ହେଇଗଲା ତାପରେ, ସ୍କୁଲ ରେ ଆଡମିସନ କରିବା।
ଓ ହୋ କୋଉ କେତେ ବର୍ଷ ହେଲା?
ପୁଅକୁ ସାଢ଼େ ତିନି।
ସାଢେ ତିନି ହଁ ଆମ ପୁଅ କୁ ଚାରି ବର୍ଷ। ହ ପୁଅ ସ୍କୁଲ ଗଲାନି।
ସାଢ଼େତିନ ଇଞ୍ଚ। ଏଇ ଏଠି ତାଙ୍କ ଗାଁ ରେ ଥିଲେ ତାର ଆଡମିସନ ହେଇଯାଇଥାନ୍ତା। ଆମେ ପଳେଇ ଆଇଲୁ ତ ବାହାରୁ ତ ସେଥିଲାଗି ଆଉ।
ହଁ ଯାହାହେଲେ ଏଠି ମିଶିବା ପାଇଁ ଛୁଆଙ୍କ ସହିତ ଟିକେ ତାକୁ ଟାଇମ ଲାଗିବ ଆଉ। ସେଠି ଗୋଟେ ଅଲଗା ପରିବେଶରେ ଥିଲେ ଏଠିକି ଅଲଗା ପରିବେଶ ଆସିଲା ମାନେ ଟିକିଏ ଟାଇମ୍ ଲାଗିବ ଆ
ହୁଁ।
ମାନେ ଛୋଟ ଛୁଆ ନା ମତେ ଟାଇମ୍ ଲାଗିବ। ରୋଷେଇଇ ତାହଲେ କିଛି ହେଇନି?
ନାଁ ଏଇ ରୋଷେଇ ଏବେ ବସିବ। ସେ ଗ୍ୟାସ ରେ ତ ହଉଛି ଗୋଟେ ପଟ ଭାତ ଗୋଟେ ପଟ ଡାଲି ଡାଲମା। ପତୁଳା ଏମିତିା ଗଟେ ହବ ଆଉ ଛୁଆ ଖାଇବେ ତ ଡାଲି ଡାମା ସୁ ତିନଟା ଯୋଉଟା ଗୋେ କମ୍ପଲରି ହବ।
ହବ ହୁ ହୁ।
ତାପରେ ଆଉ ସାଇଟ ରେ ଯାହା ଭଜା ହଉଛି କି ଆଳୁ ବାଇଗଣ ଭର୍ତ୍ତା। ଦେଖିବା କଣ କରିବା ଆଉ? ହୁଁ।
ହଁ ଏଇ ଶନିବରେ ଆଉ ଉପରେ ଯାହା ହବ ଆଉ।
ଶନିବାର ସାଧା ତ ହବ ଆଉ
ହଁ ହଁ।
ସେଇଟା ଗ୍ୟାସ ରେ କରିବାକୁ ପଡୁଛି ନା ସେଇଠି ସେ ଗୋଟେ ପଟେ ଭାତ। ପଦିଟା ନାଗର ତ ଭାତ ବସୁଛି। ଓ ଚାଲିଛି ଆଉ ମୁଁ
ଆ ହଉ ହଉ ତାହେଲେ କେ ପୁଣି ପରେ କଥା ହେବା ଆଉ ହଁ।
ହ୍ୟାଲୋ ହଁ ମ୍ୟାଡ଼ାମ ଗୋଟେ କଲ୍ ଆସୁଛି ମୁଁ ଆପଣଙ୍କୁ ଫ୍ରି ହେଇକି ଆଉଥରେ କଲ୍ କରିବି।
ହଉ ହଉ ଠିକ୍ ଅଛି ହ ହ।